ହାଲୋ।
ହାଲୋ।
ହଁ।
ହଁ କଣ କରୁଛନ୍ତି?
ହୁଁ ବସିଛି ଆଉ ଆପଣ କଣ କରୁଛନ୍ତି?
ମୁଁ ବି ବସିଛି ଆଉ ତମ ପାଠ ପଢା ପଢି। କୋଉ ପର୍ଯ୍ୟନ୍ତ ପଢିଛ?
ପାଠ ପଢା ପଢି ପ୍ଲସ ଟୁ ସେକେଣ୍ଡ ଇୟର ପ୍ଲ ଉଁ ସେକେଣ୍ଡ ଇୟର ଚାଲିଛି ଆଉ।
ହଁ ହଁ। ଆଉ କଣ ଖାଇଲଣି?
ହଁ ଖାଇସାରିଲୁଣି ଭାତ ଏଇନା ସାଙ୍ଗେ ସାଙ୍ଗେ ଖାଇକି ଆଇଚୁନା ଆପଣ ଖାଇସାରିଲେଣି।
ହଁ ଖାଇସାରିଲିଣି।
ଆପଣ ଏବେ କଣ କରୁଛନ୍ତି?
ଏଇ ବସିଛି ଆଉ ତମର ସେପଟେ ପାଗ କେମିତି?
ପାଗ ବର୍ଷା ପାଗ ଦେଇଛି ଆଉ ଆପଣଙ୍କ ପାଗ।
ହଁ ସେଇ ସେମ କାଳିଆ ଟିକେ କରିଚି।
ଓହୋ ଆପଣ ଖାଇ ସାରିଲେଣି?
ହଁ ଖାଇସାରିଲିଣି ଚାହା ପିଇଥିଲି ଆଉ। ଆଉ ତମର ସେପଟେ କେମିତି କଣ? ଅଁ ରଜ ପାଳନ୍ତି।
ଆମର ଏପଟେ ଉଁ ସେମିତି ଉଁ ଆମର ଏପଟେ ଭଲ ସେଲିବ୍ରେସନ ସେମିତି ହୁଏ। ହୁଁ ଯେମିତି ଆମର ମ ପାଖରେ ଗୋଟେ ଶିବ ମନ୍ଦିର ଅଛି ସେଠି ଉଁ। ଉଁ। ଯୋଉ ମହୋତ୍ସବ ହୁଏ ଡ୍ୟାନ୍ସ ହୁଏ ସିଙ୍ଗିଙ୍ଗ ହୁଏ ଆ ଆଉ ଏମିତି ଝୋଟି ଆଉ ଶଙ୍ଖ ଫୁଙ୍କା ଏମିତି ସବୁ ତକ ପ ପ୍ରୋଗରାମ ହୁଏ ବହୁତ ଭଲରେ ହୁଏ ଡ୍ୟାନ୍ସ ଫ୍ୟାନ୍ସ ବି ହୁଏ ଛୋଟ ଛୁଆ ଡ୍ୟାନ୍ସ ଫ୍ୟାନ୍ସ କରନ୍ତି। ଆଉ ଦୋଳି ଫୋଳି ସବ୍ ବୁ ଏମିତି ପକାଯାଏ। ବହୁତୁ ଦୋଳି ଫୋଳି ପକାଯାଏ। ସେମିତି ଦୋଳି ଫୋଳି ଖେଳାଯାଏ। ଆଉ
ଏମତି ଝିଅ ପିଲା ସବୁ ମଜା ମସ୍ତି ପାଖରେ ମଜାସ୍ତି ଆପଣଙ୍କର ଏପଟେ କେମତି ହୁଏ?
ହଁ ଆମର ବି ସେମତି ରଜରେ ମହୋତ୍ସବ ପଡେ। ଆଉ ଝିଅମାନେ ସବୁ ସଜବାଜ ହୁଅନ୍ତି ତିନି ଦିନିୟାଙ୍କ। ଅ ନୂଆ ଡ୍ରେସ ପିନ୍ଧନ୍ତି। ପାନ ଖାଆନ୍ତି। ଆଉ ଯୋଉ ପୋଡପିଠା ତ ଆମର ରଜର ପ୍ରଧାନ ବି। ପିଠା ଯେହେତୁ ସେଥିପାଇଁ ପୋଡପିଠା ଖାଆନ୍ତି। ଆଉ ତିନି ଦିନି ଯାଙ୍କ ସେ କଣ କରନ୍ତି ନା ପାଦରେ କଦଳୀ ପଟୁଆ ପିନ୍ଧନ୍ତି ଆଉ। ଏମତି ଆଉ ରଜ। ହଁ ଖୁଦୁରୁ ହଁ ଖୁଦୁରୁକୁଣୀ ହୁଏ। ଝିଅମାନେ ରାତି ଗୁରୁ ହଁ ରାତିକ୍ ରୁୁ ଝିଅମାନେ ଉଠିକି ଫୁଲ ତୋଳି ଯାଆନ୍ତି। ତାପରେ ଆସ୍ ୟାମ୍ ସକାଳେ ମାଳ ଗୁନ୍ଥନ୍ତି। ମାଳ ଗୁନ୍ଥିଲା ପରେ ପୁଣି ଆଉ କଣ ସଫା କରନ୍ତି ଯୋଉ କୋଠି ଠାକୁରଙ୍କୁ ରଖିଥାନ୍ତି ସେଇଟା ସେଇ କୋଠିଟାକୁ ସଫା କରନ୍ତି ଘରଟାକୁ ଆଉ ପୁଣି ସଫା କରି ସାରିଲା ପରେ ଗାଧେଇ ଯାଆନ୍ତି ଗାଧେଇକି ସେଠି ଅଛି କଣ? ବିଧି ଅଛି କି ସେଠି ବାଲୁକା ପୂଜା କରନ୍ତି। ବାଲୁକା ପୂଜା କରିକ ସାରିଲା ପରେ ପୁଣି ଘରୁ ଭୋଗ୍ ଗୋ ନେଇକିନା ଯାଆନ୍ତି। ଠାକୁର ପୂଜା କରେ ଠାକୁର ପୂଜା କରିବା ପରେ ପୁଣି ଭୋ ପ୍ରସାଦ ପାଇକି ଅରୁଆ ଭାତ ଖାଆନ୍ତି କିଏ କିଏ ରୁଟି ଖାଆନ୍ତି। ଏମ୍ ସେଦିନ ଆଉ ଉଷୁନା ଖାଆନ୍ତିନି। ଖୁଦରକୁୁଣୀ ଆମର ଉଁ ମାନେ ଗୋଟେ ମାସ ଧରିକି ହେଇଥାଏ। ଆଉ ଚାରି ପାଳି କି କିମ୍ବା ପାଞ୍ଚ ପାଳି ଯୋଉ ରବବାର ପଡେ ରବବାର କୁ ରବବାର ଖୁଦୁ ପୁଣି ହୁଏ ଆଉ ଏଇ ଓଷା ଅ କରନ୍ତି ନିଜ ଭାଇ ମାନଙ୍କ ପାଇଁ।
ହୁଁ ଆଉ କଁ ପଢାପଢି ସବୁ ସାରିଲାଣି?
ହଁ ସରିଲାଣି ଆଉ ତମର ସେପଟେ ହୁଁ। ସେପଟେ ଗଣେଶ ପୂଜା, ସରସ୍ଵତୀ ପୂଜା ଏଇ ସବୁ ପାଳନ କରନ୍ତି।
ହଁ ଆମର ସ୍କୁଲ ମାନଙ୍କରେ ସରସ୍ ସରସ୍ଵତୀ ପୂଜା ହୁଏ। ଏବେ ଆମ ଗାଁ ମାନଙ୍କରେ ବି ସରସ୍ଵତୀ ପୂଜା, ଗଣେଶ ପୂଜା ସରସ୍ୱତୀ ପୂଜା ବି ହଉଚି ଗଣେଶ ପୂଜା ବି ହଉ ଚି ଆଉ ଗଣେଶ ପୂଜା ବହୁତ ଧୁମଧାମ୍ ରେ ହଉଚି ଭଲ ଆଁ ସବୁ। ଉଁ ପୂଜା ବି ଭଲ ଭଲରେ କରାଯାଏ। ଆମର ସେଟ୍ ଏପ୍ ପଡେ ଉଁ ଗଣେଶ ପୂଜା କୁ ବହି ଫହି ବାନ୍ଧନ୍ତି ବହି, ଫହି ବାନ୍ଧନ୍ତି ଠାକୁରଙ୍କ କତରେ ପୂଜା କରନ୍ତି ତା ତାପ ର ଭସାଣି ବି ଭଲ ହୁଏ। ହୁଏ ଏମତି ପ୍ରକାର ହୁଏ ଆମ
ଓହୋ ଆମର ଏପଟେ ତ ହଁ ହୁଏ ସେମତି ଯେ ସ୍କୁଲ ପିଲାମାନେ ପଢନ୍ତି, ସେ ସ୍କୁଲରେ ଯାଆନ୍ତି କରନ୍ତି। ବହି ଫହି ବାନ୍ଧିକି ହଁ। ମାନେ ସ୍କୁଲରେ ନ ପଢନ୍ତି କି ମାନେ ଯାହାର ପାଠ ପଢାପଢି ସରିଯାଇଥିବ ସେମାନେ କଣ କରନ୍ତି ନା ଆମର ଯୋଉ ଗାଁ ରେ ଥାଏ ସଂଘ ଗୁଡା ଥାଏ ଯୋଉ କ୍ଲବ ଯୋଉ ଅନୁଷ୍ଠାନ ଯୋଉ ଥାନ୍ତି ଯୁବକମାନେ ସେମାନ୍ ଯୋଉ ଗଣେଶ ପୂଜା ଗଣେଶ ପୂଜା ମାନେ ଅନୁଷ୍ଠିତ କରି ଯୋଉ ଯୋଉ କ୍ଲବ ଘର ମାନେଙ୍କ, ମାନେ ବିଭିନ୍ନ ଗାଁ ଗୋଟେ ଗୋଟେ ଥର ଗ୍ରାମ ଗାଁରେ ଅନେକ ଗୁଟେ ଥାଆନ୍ତି ଏଇ ଯୋଉ କ୍ଲବ ଘର କିଛି କିଛି, ସବୁ ପ୍ରତ୍ୟେକଟି ସାହି ନିଜ ନିଜର କଣ ଗଣେଶ ମୂର୍ତ୍ତି କରିଥାନ୍ତି। ହଁ ଏ କ ଆ ଗଣେଶ ପୂଜ ମାନେ ଆମର ହୁଏ, ଏଠି କଣ କି ଛୋଟ ପିଲାଙ୍କର, ଡ୍ୟାନ୍ସ କରିବା ପାଇଁ ହୁଏ, ପ୍ରତିଯୋଗିତା ସେଥିରେ ସବୁ ଛୋଟ ପିଲା ମାନ ଭାଗ ନିଅନ୍ତି ଆଉ ତାଙ୍କ ପାଇଁ କଣ ପୁରସ୍କାର
ହଁ ଆପଣ ଏବେ କଣ କରୁଛନ୍ତି?
ଏବେ ତ ଏଇ ଯ ଛାତ ଉପରେ ଅଛି ଆଉ
ହଁ ହ ଆଉ ଏଇନେ ପଢାପଢି କଣ ଚାଲିଛି ନା କଣ?
ସରିଗଲାଣି ଆଉ ଆଉ ତମର, ସେପଟେ କଣ? ଦି ତିିଧିନି ହେଲା କେମିତି କଣ,?
ଦି ତିନ୍ ଦିନ୍ ହେଲା ପାଗ ସେମିତି କାଲି ଖରା ଦେଇଥିଲା, ଆଜି ଦି ଦିନ୍ ହେଲେ ଖରା ଦେଇଥିଲା, ଆଜି ଟିକେ ଗାଳିଆ ପାଗ ଦେଇଛି।
ବର୍ଷା ବର୍ଷା ବି ସିଆଡ଼େ ଅଛି ନା ହଉଛି ନା ନାଇଁ?
ନାଇଁ ସେମିତି, ଏତେ ତ ନାହିଁ ବର୍ଷା ଖରା ତ ତିନି ଚାରି ଦିନ ହବ ବହୁତ ହଉଛି, ଆଉ ସନ୍ଧ୍ୟା ବେଳକୁ ଟିକେ ଆଁ ବର୍ଷା ହଉଚି, ଆଉ ତମର
ଛୁ ଛୁ
କଣ ମାନେ ଆଶା ଅଛି ଜୀବନରେ କରିବା ପାଇଁ?
ସେ ଡିଫେନ୍ସ ଲାଇନରେ ଇଛା ଅଛି ଆଉ, ଆପଣଙ୍କର
ଆମର ସେମିତି ସେ ଟିଚିଙ୍ଗ୍ ଲାଇନ୍ ଯେ କୌଣସି ଆଉ
ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି, ଆଉ ତମେ ସେପଟେ କେମିତି କଣ ମାନେ ଅଷ୍ଟମୀ କେମିତି? ପାଳନ କରାଯାଏ।
ଅଷ୍ଟମୀ ଆମ ଆମ ଘରର ବଡ ଝିଅମାନେ ସେମାନେ ନୂଆ ଡ୍ରେସ୍ ପିନ୍ଧିକି ସକାଳୁ ଉଁ ସକାଳୁ ମାନେ ଯୋଉ ପିଠାଟା ହୁଏ, ସେଟା ଯୋଉ ଏଣ୍ଡୁରି ପିଠା ଆମର ଯୋଉ ଅଷ୍ଟମୀ ହୁଏ, ସେଇଟାକ ପିଠା ପୂଜା କରିକି ସେଇରାକ ଉଁ ଫାଷ୍ଟ ବଡ଼ ଝିଅ ମାନଙ୍କୁ ନୂଆ ଡ୍ରେସ୍ ଦିଆଯାଏ, ତେଣେ ପୂଜା କରନ୍ତି। ସେମାନେ ପୂଜା କରିକି ସେମାନେ, ପିଠା ପିଠା ଖାଇଲେ, ତାପରେ ଯାଇକି ସାନ ଝିଅମାନେ କିମ୍ବା ସମସ୍ତ ପରିବାର ଖାଆନ୍ତି, ପୂଜା ପୂଜା କରିକି ସେମାନେ ପିନ୍ଧି ସାରିଲେ, ସେଇମାନେ ଖାଇସାରିଲେ, ଆଉ ସମସ୍ତେ ଖାଇକି ଖାଆନ୍ତି ଆଉ ପିନ୍ଧନ୍ତି, ଆପଣ ଆଡେ
ଆ ଆମର ତ ସେମତି ବଡ ମାନେ ହେଟା ମାମୁଙ୍କ ଘର ପଟୁ ଆସେ ଆସି ଥାଏନା ସେ ଡ୍ରେସ ଟା, ଡ୍ରେସ ଡ୍ରେସ ସେ ନହେଲେ ବି ପଇସା ଆସନ୍ତି, ଦିଅନ୍ତି ଯିଏ, ଆଉ ସେ ଡ୍ରେସ ନିଜେ ବି କିଣନ୍ତି। ଫାଷ୍ଟ ତ ତ ଗାଧେଇକିନା ଯିଏ ବଡର ରୁହନ୍ତି, ଫରୁୁଆଁ, ଯିଏ ବଡ ଛୁଆ ରୁଅନ୍ତି, ସେମାନେ ଗାଧେଇକିନା ଆ ତାଙ୍କ ନିଜ ଡ୍ରେସ୍ ନେଇକି, ଚଉରା ମୂଳରେ ଥୋଇକିନା ପୂଜା କରି ସାରିକି ତାଙ୍କ ପାଇଁ ଯୋଉଟା ହେଇଥିବ, ହଳଦୀ ପତ୍ରରେ ଯୋଉ ପିଠାଟା ହେଇଥିବ ଏଣ୍ଡୁରି ପିଠା ଯୋଉ କୁହନ୍ତି, ସେଇଟାକୁ ପୂଜା କରିସାରିଲା ପରେ, ତାପରେ ଭୋଗ ଭୋଗ ଦିଅନ୍ତି ସବୁଠି, ଈଶାନରେ ଭୋଗ ଦିଅନ୍ତି ସେଇ ଯୋଉ ଚଉରା ମୂଳ ରେ ଭୋଗ ଦିଅନ୍ତି, ତାପରେ ସେ ଯୋଉ ଡ୍ରେସ ଟାକୁ ସେ ପୂଜା କରୁଛନ୍ତି, ସେଟାକୁ ପାଣି ଛଡେଇବା ପରେ ପୁଣି ପିନ୍ଧିକିନା, ସେଇଦିନ ସେ ଗାଁ ମାନେ ବୁଲନ୍ତି। ଯେହେତୁ ତାଙ୍କ ଦିନ ସେଇଟା ବଡ ପିଲା ମାନଙ୍କର ଆଉ ଥାଇକି କଣ, ଅଛି ନିୟମ ଛି କି ଯୋଉମାନେ ବଡ ସେଇ ମାସଟା ଅଷ୍ଟମୀ, ସେ ଯୋଉ ମାସଟାରେ ସେ କଣ କଣ୍ଟା ଜିନିଷ କିଛି ଖାଇବେନି, ମାନେ କୋଳି, ଯେମିତି କି କୋଳି ହେରିକା ହେଲା ବଇଞ୍ଚ କୋଳି, ମାନେ କଣ୍ଟେଇ କୋଳି ଆଉ କୋଳି ଜାତୀୟ ଜିନିଷ ଗୁଡା ସେମାନେ ଖାଇବେନି। ଅଷ୍ଟମୀ ପରଠୁ ସେମାନେ ବୁଲିକି କୋଳି ଖାଇଥାନ୍ତି।
ଆମର ବି ଏପଟେ ଏମିତି, ଆମର ବି ସେମିତି, କୋଳି ଫୋଳି ଖାଆନ୍ତିନି ଆଉ ଏମିତି ଖଟା ମାନେ ଯେମିତି କଣ୍ଟା ଜିନିଷ, ଫାଷ୍ଟ ଖାଆନ୍ତିନି ପରୁଆ ହେ ହଁଇସାରିଲା ରେ ଯୋଉ କୋଳି ଫୋଳି ଖାଆନ୍ତି।
ଓହୋ ଆଉ ତମର ସେପଟେ, ଆଉ କଣ କଣ? ଭଲରେ ପାଳନ କରାଯାଏ।
ଆମର ପାଖରେ ଯୋଉ ଦୁର୍ଗା ପୂଜା, ସେ ଦୁର୍ଗା ପୂଜା ଟା ଭଲ, ଆମ ଗାଁ ପାଖରେ ଭଲ ସେଲିବ୍ରେସନ ଭଲ ଭଲ କିନା ମାନେ ଯେମିତି ବଳଯାତ୍ରା ପାଇଁ, ଫେମସ ଆମ ହୁଁ, ଗାଁ ପାଖରେ ଦୁର୍ଗା ପୂଜା ଦୁର୍ଗା ପୂଜା ଭଲ ବି ହୁଏ, ଦୁର୍ଗା ପୂଜା ଦଶ ଦିନ ଧରିକି ହୁଏ, ଦଶ ଦିନ ସେଟା ହଁ ମାନେ ଭଲ ପୂଜା, ସାଲିବ୍ରେସନ ଭଲ ଉ ଭସାଣ ଫସାଣ କି ପୂଜା ବି ଭଲ ହୁଏ। ଦୁର୍ଗାଷ୍ଟମୀ କୁ ଭଲ ସମସ୍ତେ ଯାଇକି, ଦୁର୍ଗାଷ୍ଟମୀ ର ପୂଜା ପୂଜି କରନ୍ତି ଓଷା କରନ୍ତି, ସେଦିନ ଉପାସ ରହିକି ଦୁର୍ଗା ଅଷ୍ଟମୀ କରନ୍ତି। ଏମିତି ପାଳନ କରାଯାଏ ଆଉ ଆଉ ଆପଣଙ୍କ ଆଡେ?
ଆମର ଆମ ପାଖ ଅଞ୍ଚଳରେ ଯେମିତି କି କହିଲ କି ମାନେ ଦଶ ଦିନ ଧରିକି ହେଇଥାଏ ପୂଜା ସେମିତି ଆମ ପାଖ ଅଞ୍ଚଳ ଆମ ଅଞ୍ଚଳ ତ ସେତ ସେମିତି କିଛି ହେଇନଥାଏ କିନ୍ତୁ ଆମ ପାଖ ଅଞ୍ଚଳରେ ସେଠି ଭଲ ସେ ଧୁମଧାମ ରେ ପାଳନ କରନ୍ତି ଦଶହରା। ତ ମାନେ ସମସ୍ତେ ସେଠିକି ଯାଆନ୍ତି ଦେଖିବା ପାଇଁ ରାସ୍ତା ସାରା କଣ ଲାଇଟ ସବୁ ଲାଇ ଲାଗିଥାଏ ବିଭିନ୍ନ ପ୍ରକାର ବ ବହୁତ ସାରା ଖାଦ୍ୟ ମାନେ ଇର ଷ୍ଟଲ ପଡିଥାଏ ଆଉ ବିଭିନ୍ନ ପ୍ରକାର ଖେଳନା ବି ବିକ୍ରି ହୋଇଥାଏ, ଛୋଟ ପିଲାମାନାନଙ୍କୁ ତ ପାଇଁ ଦୋଳି ବି କିଛି କିଛିଟା ଜାଗାରେ ପଡିଥାଏ ମୀନା ବଜାରରେ ପଡିଥାଏ ଆଉ ବହୁତ ାରା ମାନେ ମଜାାମସ୍ତି କରୁଛନ୍ତି ଆଉ ଅଲଗା ଅଲଗା ଅ ମାନେ ରୂପରେ ଏଇଠି ଦେଖିବାକୁ ପାଇବ ଆଗୁ ଗୋଟିଏ ପ୍ରକାର ଯେମିତି କି ସଜ କରନ୍ତି ସେମିତି ନୁହଁ ଚାନ୍ଦିରେ ମାନେ ଚାନ୍ଦି କାମ ହେଇଥାଏ ପୁଣି ସୁନା ପରରିକା ଯୋଉ ଜରି ସେମିତିକ ବି ତାଙ୍କୁ ଦେଖିବାକୁ ମିଳେ ତାଙ୍କର ବିଭିନ୍ନ ପ୍ରକାର ରୂପ ଦେଖିବାକୁ ମିଳେ ମିଳିଥାଏ ଆଉ ସେ ଟିକେ ଜାଣନ୍ତି ସମସ୍ତେ
ଆଉ ଆପଣଙ୍କ ଦେହ ଭଲ ଭଲ ଅଛି? ଆପଣଙ୍କ ଦେହ ପା ଭଲ ଅଛି?
ହଁ ଦେ ଭଲ ଅଛି ଅ ହଉ ଟିକେ ମୋର ଏ କିଛି କାମ ମନେ ପଡୁଛି ତ ଟିକେ ମୁଁ ରଖୁଛି।
ଆଜ୍ଞା